ହ୍ୟାଲୋ
ହ କରୁଛ,
ହ୍ୟାଲୋ ହୁଁ ହୁଁ
ହଁ କରୁଛ
ବସିଛି ତମେ
ମୁଁ ବି ବସିଛି ଏବେ ରୋଷେଇ ଆରମ୍ଭ କରିବି ହୁଁ ତମ ଘରକୁ
କଟକ ତମ ଘର?
ଶାସ୍ତ୍ରୁଡ଼ା
ଓହୋ।
ନାଇଁ ଭୁବନେଶ୍୍ୱର ଭୁବନେଶ୍୍ୱର ଝାସୁଡାାରେ ରହୁଛି। ଆଉ ପଢାପଢି
ଆଚ୍ଛା ଆଚ୍ଛା ଛୋଟ ହ ଗ୍ରା ମୋର ଗ୍ରାଜୁଏସନ ଫାଷ୍ଟ ଇର
କୁ କଲେ।
ରେଭେନ୍ସ
ଓ ଟ୍ରେ।
ଆଃ। ସାଇକୋଲୋଜି ଅନନର୍ସ। ଫାଇପ। କୋଲୋଜି ଅନର୍ଶ।
ମୋର ବି ସାଇକୋଲୋଜି ଅନରର୍ଶ ଥିଲା।
ଆ ତମେ କଣ ଛୋଟ ବେଳୁ ଝାରସୁଗୁଡାରେ ନା ଏବେ ଯାଏ ରୋହୁଛ।
ମୁଁ ମ୍ୟାରେଜ କରିକି ଛଅ ବର୍ଷ ହେଲାଣି ଝାରସୁଗୁଡାରେ ଅଛି।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା।
ଆ ଆଚ୍ଛା ମ୍ୟାରେଜ୍ କରି ସାରିଲେଣି।
ମୁଁ ତମଠୁ ଦଶ ବର୍ଷ ଖଣ୍ଡେ ବଡ ହେବି।
ଆଚ୍ଛା ଆଚ୍ଛା।
ମୋର ଦୁଇ ହଜାର ସତରରେ ଗ୍ରାଜୁଏସନ କମ୍ପ୍ଲିଲିଟ୍ ହେଇଛି।
ଦୁଇ ହଜାର ସତର ବେଳେ ମୁଁ ମେ ବି ଥ୍ରି ଫୋର୍ କ୍ଲାସ ରେ ପଢୁଥିଲି।
ନାହିଁ। ମେ ବି ହଁ ହେଇଥିବ ବି।
ପଇ କ୍ଲାସ୍ ମେ ବି ଆତି ବେଶୀ ରେ ସେ ଫାଇ ସିକ୍ସ।
ହଁ କାହିଁକି ମୋର ଦୁ ହଜାର କୋଡିଏ ବେଳକୁ ମ୍ୟାରେଜ ହେଲା ତ ସେଇ ଟାଇମରେ ଏଲ ଏ ବିର ସେକେଣ୍ଡ ଟାଇମ ଥିଲା। ଆ
ଠ ଇଚ୍ଛା ନାହିଁ ତ ଆରାମ ସେ ରହୁ ଚ ଯଦି ରୁହ କାଇଁ ଚୋର ଫସିବ। ଗରମ
ନାହିଁ ମାନେ ଯିଏ ମାନେ ମୋ ହଜବେଣ୍ଡ ଅଛନ୍ତି। ସେ କହୁଛନ୍ତି ଯେ ଯଦି କିଛି କିଛି ତୋର ଚଳିବା ପକ୍ଷରେ କିଛି ଖରାପ ଥାନ୍ତା ଜେନ ତୁ କହିଥାନ୍ତୁ ମାନେ ଆଡଭୋକେସି କରିବା ପାଇଁ ତୋତେ ଛାଡିଥାନ୍ତନ୍ତି ସେ ସିଏ ବି ମୁଁ ମାନେ ଲ କରିଥିଲି ବୋଲି ମତେ ମ୍ୟାରେଜ କରିଥିଲି। ଲେ।
ଆଚ୍ଛା। କିନ୍ତୁ ଲ ଲ ପାଇଁ ଛାଡୁନାହାନ୍ତି।
ମ୍ୟାରେଜ କରି ସାରିଲା ପରେ ସିଏ ଏକ୍ଚ୍ୟଅଲି ସେତେବେଳେ ପ୍ରାଇଭେଟରେ ଜବ କରୁଥିଲେ। ତ ଯେତେ ବେଳେ ମ୍ୟାରେଜ କରିକି ଆସିଛି ସେଣ୍ଟ୍ରାଲ ଗଭର୍ମେଣ୍ଟରେ ପାଇଗଲି।
ଲକି।
କାହାରି ୟା ପରେ ମୁଁ ଲକିନି ସିଏ ଲକି ସେଟା ମୁଁ ଜାଣେ
ନାଇଁ ତମେ ତାଙ୍କ ଲାଇଫ କୁ ଆସିଲା ପରେ ସିଏ ଯେହେତୁ ଜବଟା ପାଇଲେ ତ ତମେ ଲକି ତାଙ୍କ ପାଇଁ
ନାଇଁ ସେ ଷ୍ଟ୍ରଗଲ ବି ତ ସେମିତି କରିଛନ୍ତି ତାପରେ ଏଲ ଏଲ ବି କରିଲେ ମୋ ବାହାଘରକୁୁ ଛଅ ବର୍ଷ ମୋ ପା ପାଠ ପଢା ଏବେ ଦିଇ ବର୍ଷ ତଳେ ସରିଛି ଏଲ ଏଲ ଏମ ଏବେ ସରିଲା ଦୁଇ ହଜାର ଚବିଶି ରେ
ତମେ ଚାହିଁଲେ ଗୋଟେ ମସ୍ତ ଜବ ଟା ପାଇଁ ପାରିବ
ମସ୍ତ ଜବ ନ ମୁଁ ଭଲ ଗୋଟେ ଓକିଲ ହେଇପାରିବି କାହା ଅଧୀନରେ ତ ରହିବାକୁ ଚାହୁଁନି ହଁ କାହା ଅଧୀନ ତ ରହି ପାରିବିନି କି ଇଣ୍ଡିପେଣ୍ଡେଣ୍ଟ ତାପରେ ଗୋଟେ ଓକିଲ କରିକି ଗୋଟେ ଭଲ ଆଡ଼ଭୋକେଟଟା ତ ହେଇପାରିବ
ହଁ ମାନେ ଏମତି ନାହିଁ କି ତମକୁ ଚଳିବା ଅସୁବିଧା ଏମିତି ଲାଇକ ତମେ ପାଠ ପଢ଼ି ଛ କରିବାର
ଇଚ୍ଛା ଅଛି ଯେ ଯଦି ଫ୍ୟାମିଲି ର ଫ୍ୟାମିଲିର ବଡ ବୋହୁ ହେଇଯିବ ହେଲା ତାପରେ ରେସପନସିବିଲିଟି ଭରି ଭରିକି ଭର୍ତି କରିଦେବେ
ହ
ତାପରେ ଯୋଉ ବି ଆଣ୍ଡ ବାଜ ଅଛି ଆଉ ହାଁ ଘର
ସେ ରେସପନ୍ସିବିଲିଟି ଏଇଟା ମ୍ୟାନେଜ କରି କିମ୍ୱା
ସେଟା ସେଇଟା ରେସ କ ଡି ରଲଦା ତାପରେ ହଜବେଣ୍ଡ ର କଥା ସହିକି ରହିବାଟା ଶାଶୁ ଶଶୁରଙ୍କ କଥା ଯୋଉ ଶାଶୁ ମାନେ ଯୋଉ ଗୋଟେ ଗୋଟେ ଥାଆନ୍ତି ଘର ମାନଙ୍କରେ
ହଁ ହଁ ହଁ ହଁ
ତମମାନେ ମ୍ୟାରେଜ କରିବା ପୂର୍ବରୁ କହି ମାନେ ମୋ ଗୋଟେ ଯେତିକି ସବୁ ସାନ ଅଛନ୍ତି ମାନେ ମ୍ୟାରେଜ କରିବା ପୂର୍ବରୁ ଫାଷ୍ଟ କିଛି ଦେଖନି ଫାଷ୍ଟ ଶାଶୁକୁ ଦେଖିବ
ହଁ
ବି ସିରିଏସଲି ସ୍ଵାମୀ ସହିତ ତ ସିକନାଲାର ଅଛି ସିଏ ତ ବାହାରକୁ ଯିବ ପ୍ରତି ଦିନ ତ ତାର କାମ ବାହାରେ ସେ ବାହାରେ ହିଁ ରହିବ ରହିବ କାହା ସହିତ ତମେ ପରିବାରରେ ଶାଶୁ ଶଶୁରଙ୍କ ସହିତ ଶଶୁର ତ ଛାଡ ସେ ପୁରୁଷ ଲୋକ ତାଙ୍କ ସହିତ କଣ ଆମର କଥାବାର୍ତ୍ତା ଶାଶୁ
ହୁଁ ଆଜିକାଲି କିଏ ରହୁଛନ୍ତି ବହୁତ କମ ଲୋକ ରହୁଛନ୍ତି ଏବେ କହୁଛନ୍ତି ଆମେ ନିଜେ ଅଲଗା ରହିବୁ
ହଁ ମୁଁ ବି ଅଛି ଅଲଗାରେ
ତୁ ଫ୍ୟାମିଲି ଛାଡିକି ଅଛି ତମେ ତମ ଫ୍ୟାମିଲି କଣ ପାଇଁ ଛାଡି ପାରିବନି
ସେଇଟା ତମେ ଏବେ ଯୋଉ ଜେଲ୍ ଜି ପିଲାମାନେ ସବୁ ବାହାରିନ
ହୁଁ ହୁଁ ଏଇଟା ଠିକ କଥା ଆକଚୁଲି ରେ କି ଆମେ ଜି ପାରିବ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଦିଦି ହ୍ୟାଲୋ